ଆଜ୍ଞା ଦିଦି ନମସ୍କାର ଭଲ ଅଛି ଆଉ ଆପ ଆପଣ କେମିତି ଅଛନ୍ତି?
ହଁ ଭଲ ଅଛି ଆଉ କଣ କରୁ ହଁ ହଁ ଘରେ ସବୁ ଭଲ ଅଛନ୍ତି।
ଆଉ ପୁଅ କଣ କରୁଛି? ମୁଁ ଏଇ ରୋଷେଇ କହୁଥିଲି ଦିଦି।
ଆଚ୍ଛା କଣ ଆଜି ରୋଷେଇ କରୁଛ?
ଆଜି ଭାତ ହଉଚି ଡାଲି ହଉଚି ଭଜା ହଉଛି ଆଉ ପୋଟଳ ତେଲରେ ପୋଟଳ କୁ ଲୁଣ ହଳଦୀ ଗୋଲେଇକି ଯଉ ଭାଜନ୍ତି। ସେଇଟା କଣ କହନ୍ତି ମୁଁ ଜାଣିନି କିନ୍ତୁ ସେଇଟା ଭାଜୁଛି ଆଉ। ଆଉ ଆପଣଙ୍କ ଘରେ ଯିବ ସେ କଣ ହଉଛି। କଣ ହଉଥିବ ଆଜି
ଅହ ଭାତ ଟିକେ କରୁଛି ଡାଲି କରୁଛି ଶାଗ ଭଜା ଆଉ ପୋ ଟଳ ତରକାରୀ କରିବାର। ଅଛି ସବୁ କାଟ କଡା,
ଖଡା ଆଚ୍ଛା ଖଡା ବି ଲାଗିଛି ତାହେଲେ ଆପଣଙ୍କର ବିଲରେ?
ଆଜ୍ଞା।
ଖଡା ତ ମୋର ବହୁତ ଭଲ ଲାଗେ ତା ଖଡାକୁ ଡଙ୍କ କରିକି ତରକାରୀ କଲେ ଭଲ ଲାଗେ ନା ଯଦି ଖାଇବାକୁୁ।
ମତେ ବହୁତ ଭଲ ଲାଗେ ଖଡା ଡଙ୍କ
ହଁ ଯୋଉଟା ସୋରିଷ ମସଲା ଦିଆ ହେଇଥିବେ।
ହଁ ହଁ।
ମତେ ବି ଭଲ ଲାଗିଥାଏ। ଜହ୍ନି ଆଳୁ ସାରୁ ଯୋଉ କୌଣସି ପରିବା ଯୋଉଟା
ଉଁ ଖଡା ସାଙ୍ଗରେ ଖଡା ସାଙ୍ଗରେ ଆମର ଯୋଉ ପ କେଇ ଦିଏ ମୁଁ କଖାରୁ ଡଙ୍କ।
ହୁଁ।
ଖଡା ଡଙ୍କ କୁ କଖାରୁ ଡଙ୍କ।
ହୁଁ ହୁଁ ହୁଁ ଭଲ ଲାଗିବ। କାରଣ ଆଡେ ଡ କ ରାଇତା ବି ଭଲ ଲାଗେନା ଦିଦି କଖାରୁ ହେଇକି ସବୁ କରନ୍ତି ପତ୍ରକୁ ନେଇକି ସବୁ।
ବହୁତ ବଢିଆ ଲାଗେ।
ହଁ ସେଗୁ ଶାଗ ଭଜା ଜଦି ମୋ ଉପରକୁ ହଁ ହଁ ହଁ କଣ କହିଲେ?
ଗାଁ ମାନଙ୍କରେ ରହିଲାଣି। ଆଉ ଶାଗ ଭାଗ କେହି ଟାଉନ ରେ ଖାଉନାହା
ହଁ ଟାଉନରେ ମିଳୁନାହିଁ ସେଇ ମିଳୁନାହିଁ ସଜ ପରି ପନିପରିବା ମିଳୁନାହିଁ ତ। କଉଠି ସଜ ଟାଉନରେ ତ ଏତେ ମିଳିଆ ମୁସ୍କିଲ ଦିଦି।
ନାଇଁ ନାଇଁ ମୁଁ ଟାଉନରେ ରହୁଛି। ମୋ ପୁଅ କୁ ପାଠ ପଢଉଚି। ମୁଁ ବାହାରେ ରହୁଚି। ଏଇ କଟକ ଟାଉନ ଭିତରେ। ଆଉ ହଁ ମୁ ତ ଏଇ ଛୁ ଛୁଟି ଛୁଟା ରେ ମୁଁ ଗାଁକୁ ଯାଏ ଭାରି। ଆଉ ଗାଁ ମାନଙ୍କରୁ
ଅଛନ୍ତି ନା ଗାଁ ରେ ଅଛନ୍ତି।
ମୁଁ ତ ଗାଁକୁ ଏବେ ଯାଇଥିଲି ଛୁଟି ଥିଲା ବୋଲି। ତାପରେ ଆଜି ମୋ ପୁଅର ପୁଣି ସ୍କୁଲ ଆରମ୍ଭ ତାପରେ ପରୀକ୍ଷା ଆଗକୁ ଆସୁଚି। ସେଥିପାଇଁ ପଳେଇ ଆସିଲି।
ଆଚ୍ଛା ହଁ ଏବେ ଛୁଟି ପୁଅ କୋଉ କ୍ଲାସ ରେ ପଢୁଛି ଦିଦି?
ପୁଅର ଏବେ ପାଠ ପଢା ଆରମ୍ଭ ହେଉଛି ତାର ପ୍ରଥମ ହେବ।
ଆଚ୍ଛା ଆଚ୍ଛା ଆଛା ଅ ହ ଆଉ ପୁଅ ଆଜି ଡ୍ରେସ କରୁଛି ନା ଜେଷ୍ଠ ପୁନି ଭା ଆଜ୍ଞା। କୁହନ୍ତୁ କୁହନ୍ତୁ ଯେ?
ହଁ ଜ୍ୟେଷ୍ଠ ପୂର୍ଣ୍ଣିମାରେ ବଡ ମାନେ ମୁଁ କହିଲି ନର୍ସିଂ ଶରୀରେ ସିଏ ଏବେ ପଢୁଚି।
ମୁଁ ଛୋଟ ପିଲା ଟା। ଆଉ କଣ କରୁଚି ପୁଅ ଖେଳୁଛି ନା ଶୋଇଚି?
ପୁଅ ଏଇଠି ମୋ ପାଖରେ ବସି ଖେଳୁଚି ଦେଖୁଚି କାହା ସାଙ୍ଗରେ ମାମା ଗପୁଚି।
ହ ହୁଁ। ଅହୋ ଆଗ ପୁରା ହଁ ଦୁଷ୍ଟ ହଉନଥିବ।
ହଁ ଫୋନରେ କାନ ଟା ଆଣିକି ଲଗଉଚି। ଯେ କି କଣ କଥା ହଉଚୁ ମୁଁ ଶୁଣୁବି।
ଆମ ଝିଅ ବି ସେମିତି କାଲି କଥା ହଉଥିଲି। ସେ କହୁଛନ୍ତି କୁହ ଦି ଅପା କା ସହିତ କଥା ହଉଚ। କହୁନା କହୁନା ଏମିତି କଥା କହୁଛନ୍ତି। ଛୋଟ ଛୁଆ ସେ କଣ ଜାଣିଚନ୍ତି ହୁଁ। ସିଏ ଯେତେବେଳେ ନୂଆ ନୂଆ କୋଶ୍ଚିନ ପଚାରିବେ। ମାମା ଏଇଟା କୁମି ହବ କଣ ହବ ଇନି ପଚାରୁ ଥିବେ ଛୁଆ।
ହଁ ସେ ଛୁଆ ସେମିତି ସବୁବେଳେ ଆଗ୍ରହ ଜାଣିବାର ଆଗ୍ରହ ଛୁଆଙ୍କ ପାଖରେ ବେଶୀ ଥାଏ। ମାମା ତୁ କାହିଁକି ଏତେ ଗପୁଚୁ। ମାମା ତୁ କାହିଁକି ଏତେ କଲ୍ କରୁଚୁ। ଏଁ ଏଇପରି ସବୁ ପ୍ରଶ୍ନ ସେ ସବୁବେଳେ ପଚାରେ। ଆଉ ଜ୍ୟେଷ୍ଠ ପୂର୍ଣ୍ଣିମାରେ ତମ ଘରେ ବଡ କିଏ?
ଭାଇ ବଡ଼।
ନୂଆ ଡ୍ରେସ ପିନ୍ଧିଛନ୍ତି।
ହଁ ଘରେ ଥିବେ ମୁଁ ତ ଏବେ ଭୁବନେଶ୍ଵର ଅଛି। ଡ୍ରେସ ତ ସେ ପିନ୍ଧି ଥିବ। ଆମର ଘରେ କିନ୍ତୁ ବୋଉଙ୍କ ଦେହ ଏତେ ଭଲ ନାହିଁ। ଆଉ ରହୁନି ବୋଲି ସେତ ପିଠା ପଣା କରିପାରୁନାହାଁନ୍ତି।
ଘରେ ସବୁବେଳେ ପରିବାର ଭିତରେ ବଡ ମାନଙ୍କ ମୁଣ୍ଡରେ ଅଧିକ ଦାୟି ତ୍ବ ଥାଏ। ହେଲା କି ସେଇମାନଙ୍କୁ ବାସେ ସେଇମାନଙ୍କୁ ଟିକେ ଖୁସି ଦବା ପାଇଁ ଜ୍ୟେଷ୍ଠ ପୂର୍ଣ୍ଣିମା ହଉ ଉ ପଢୁଆ ଅସ ଅଷ୍ଟମୀ ହଉ ସେମାନଙ୍କ ପାଇଁ ଏ ଦିନ ସବୁ ପାଳନ କରାଯାଏ। କାହିଁକି ନା ଯେହେତୁ ସେ ବଡ ତାଙ୍କ ମୁଣ୍ଡରେ ସବୁବେଳେ ଦାୟିତୂ। ତାଙ୍କୁ ସେ ଦାୟିତ୍ଵଟା ସାନ ମାନଙ୍କୁ ହଁ ସାନ ମାନଙ୍କୁ ବଡ ମାନଙ୍କର ମାନେ ଏ ସ୍ଥାନ ବିଷୟରେ ଜଣେଇବା ପାଇଁ ଏ ସବୁ ପାଳନ କରାଯାଏ ଯେମତି କି ସେମାନେ ଖ ର କରିବେନ ଯେ କି ମୁଁ ବି ତ ସିଏ ଯାହା ମୁଁ ବି ତ ସିଆ। କାହିଁକି ମୋର ହଉନି କିନ୍ତୁ ପ୍ରକୃତରେ ବଡ ମାନେ ଟିକେ ଅଧିକ ଦାୟିତ୍ବ ନେଇଥାନ୍ତି। ସବୁ କ୍ଷେତ୍ରରେ ପରିବାରକୁ ବୋଝ ଉଠେଇବାରେ ବଡ ମାନଙ୍କର ଦାୟିତ୍ବ ଟିକେ ଅଧିକ ଥାଏ।
ଦିଦି ସବୁ କଥା ମାନେ ପଇସା ପତ୍ର ଘର ବାହାଘର କରିବା ଭଉଣୀ କି ବାହାର କରିବା
ହଁ ବାପା ମାଙ୍କର ଦେହ ପାହା ସବୁ ଖାଲି ଭାଇ ନୁହଁ ଭାଇ ହଉ ଭଉଣୀ ହଉ ତା ଉପରେ ବେଶୀ ସାନ ଭାଇ ଗୋଟେ ଥିଲେ ଭଉଣୀ ଉପରେ ସିଏ ଥିବ ଯେ କି ହ ମୋ ଭଉଣୀ ଅଛି ତ ଆ ସାହାଯ୍ୟ କରିବ ଆଉ ଭଉଣୀ ଯଦି ବାହା ହେଇଯାଇଥିବ କହିବ ହୋଉ ଭଉଣୀ ଭଣେଇ ଅଛନ୍ତି ସାହାଯ୍ୟ କରିବନି। ବୁଣେଇ ଅଛନ୍ତି କରୁ ଛନ୍ତି ଏଇ ଟାଇପ ର ଏଇ ପ୍ରକାରର ପ୍ରତ୍ୟେକ ଘରର ଏଇଟା କଥା। ସେଇ ବଡ ମାନଙ୍କ ପାଇଁ ଆଜି ଜ୍ୟେଷ୍ଠ ପୂର୍ଣ୍ଣମୀରେ ନୂଆ ପିନ୍ଧନ୍ତି ଯେମିତି ଆମ ବଳଭଦ୍ର ବି ନୂଆ ପିନ୍ଧନ୍ତି ଏବେ ତ ଜଗନ୍ନାଥ ଗାଧେଇ ହେଇ ସାରିଲେଣି। ତମେ ଯାଇଥିଲ ଆଜି ସ୍ନାନ ପୂର୍ଣ୍ଣିମା ଦେଖିବାକୁ। ନାଇଁ ଆଖପାଖରେ ଯୋଉ ମନ୍ଦିର ଅଛନ୍ତି।
ନାଇଁ ଦିଦି ସେଠି ଅଛି ଯେ ଆଙ୍କ ପାଖରେ ଦାୟୀ ହବନି ଭାଉଜ ନାହାନ୍ତି ଝିଅ ଶୋଇଛି ରୋଷେଇ ବି ହଉଛି ଆଉ କେତେ ଟାଇମ ସମୟ ମିଳିବ ଯିବି ଦିଦି।
ଆଚ୍ଛା ଆଛା ଯୋଉ ଦେଶୀ ବାଇଗଣ ତମର ଲାଗେ କି?
ହଁ ଲାଗେ ଆମର।
ଦେଶୀ ବାଇଗଣ ରେ କଣ କରିହବ?
ଦେଶୀ ବାଇଗଣରେ ଦିଦି ଦେଶୀ ବାଇଗଣାରେ ସବୁ ଜିନିଷ କହିପାରିବ ତମେ ତରକାରୀ ପ ପକେଇଲେ ଭଲ ଲାଗିବ ବାଇଗଣ ଦିଦି ଲୁଣ ହଳଦୀ ଗୋଳେଇ ଦେଇ ଭାଜନ୍ତି। ଖାଇଥିବେ ବଢିଆ ଲାଗେ ନା ପଖାଳରେ।
ମତେ ତ ଭଲ ଲାଗେ ମୁଁ ବର୍ତ୍ତମାନ ଦେଶୀ ବାଇଗଣ ନେଇ ଆସିଛି। କିନ୍ତୁ ତାକୁ କରିପାରୁନାହିଁ। କେମିତି କରିବେ ବି ମୁଁ ଜାଣି ପାରୁନାହିଁ।
ର ଗରମ ଭାତରେ ବି ଖାଲି ଲୁଣ ହଳଦୀ ଗୋଳେଇକି ତ ଭାଜିଦେବେ ଶାନ୍ତି ଲାଗେ ଟଙ୍କା ଗୁଡ ପକେଇଦବେ ବଢିଆ ଲାଗିବ ଖାଇବାକୁ। ଆଉ ଦହି ବାଇଗଣ ବି କରିଦେବେ ତାକୁ ଦହି ବାଇଗଣ ବି କରି ବେ ଆହୁରି ବଢିଆ ଲାଗେ ଦେଶୀ ବାଇଗଣ ଦହି ବଗୁଣ୍ଡା ବି ବଢିଆ ଆସେ ସ୍ଵାଦ ଟା ଭଲ ଆସେ। ଆଉ ତରକାରୀ କରିପାରିବ। ଯେକୌଣସି ତରକାରୀରେ ବି ପକେଇବ ସୋରିଷ ମସଲା ତରକାରୀରେ ପି ଉ ରସୁଣ ତରକାରୀ ବି ପକେଇଲେ ବି ଭଲ ଲାଗିବ।
ତମେ ଟିକେ ପଦାକୁ ପଳେଇ ଆସ ନହେଲେ କଲ ରିଜେକ୍ଟ ହେଇଯିବ ହଁ ହଁ।
ହଁ ହଁ ଏବେ
ହ ହଁ ହଁ। ଏବେ ଶୁଭୁଛି ସେ ଘର ଭିତରକୁ ଟିକେ ନେଟୱାର୍କ ଆପଣଙ୍କର ଆସୁନାହିଁ।
ହଁ ଦିଦି ବର୍ଷା କାଲି ହେଇଥିଲା ନା ସେଥିପାଇଁ ଆସୁନାହିଁ।
ଭୁବନେଶ୍ଵର ଭଳିଆ ଜାଗାରେ ବି ବର୍ଷା ଜମା ନାହିଁ। ଆଜି ବି ବହୁତ ଗୁଳୁଗୁଳି ଗରମ। ଭାରି ଅସହ୍ୟ ଗରମ ମାନେ
ପାଗ ଦେଖେଇ
ଯୋଉ ଆମର ଶୀତ ଯନ୍ତ୍ର ହବେ ନା ଶୀତ ଯନ୍ତ୍ର ବିନା ରହି ହଉନି।
ହଁ ଶୀତ ଯନ୍ତ୍ର ବି ନିହାତି ଦରକାର, ନହେଲେ ଯେଭଳିଆ ଆଉ। ଗୁଳି ଗୁଳି ହଉଛିନାହାନ୍ତି ଘୋର ଆରୁ ତ ଘରେ ତ ପଶି ହବନି ଆଉ, ଖାଲି କହି।
ମୁଁ ଆଜି ଆଜି ଜଗନ୍ନାଥଙ୍କ ମନ୍ଦିର ମନ୍ଦିର ଦେଇକି ମୁଁ ଘରକୁ ଆସେ। ଆମର ଏଇଠି ପାଖରେ ଜଗନ୍ନାଥଙ୍କ ମନ୍ଦିରଟେ, ଆଉ ଆଜି ଆସିଲା ବେଳକୁ ଏତେ ଭିଡ ଯେ କହିବାରେ ନାଇଁ, ହେଲା ସବୁ ଲୋକ ମନ୍ଦିର ଦେଇକି ଆମେ ଆସୁ ଘରକୁ। ପାଖରେ ମନ୍ଦିରଟି, ଆଉ ପ୍ରବଳ ଭିଡ। ପ୍ରବଳ ଭିଡ କୁ, ରାସ୍ତାରେ ଗୁଳୁଗୁଳି ଗରମ ତା ସାଙ୍ଗରେ ଖରା।
ଆଚ୍ଛା ଆଉ କଟକରେ କଣ କଣ ଦେଖିଛନ୍ତି, ତମେ ଦିଦି କଟକରେ ତ ରହୁଛ। କଟକରେ ସବ କଣ କଣ ଜାଗା ବୁଲି ସାଇିଲଣି, ମୁଁ ତ ଜାଣିନି କଟକ ବିଷୟରେ, ହଁ ସେଇଟା ତ ଯାଇଥିବ। ହୁଁ, ଆଉ କଣ ଜାଗା, ଆଉ ସବୁ କଣ ପ୍ରସିଦ୍ଧ।
ଆଉ ଦଶହରା। କଟକର ଦଶହରା ହଉଛି ପ୍ରସିଦ୍ଧ, ହଁ କଲିକତାରେ ସମସ୍ତେ ସମସ୍ତେ କୁହନ୍ତି କଲିକତା, ମୁଁ ତ କେବେ କଲିକତା ଯାଇନି କିନ୍ତୁ ମୁଁ ନିଶ୍ଚିତ ଏତିକି କନଫ୍ର୍ମ ଯେ- କି କେବଳ ତୋରଣ ଡା ତମେ ଆଉ କିଛି ଭଲ ପାଇବନି ସେଇ ଯୋଉ ଦଶହର ର ଯୋଉ ମାନେ, ସେଇ ଯୋଉ ଭାଇ ଟା ସେଇଟା କେବଳ କଟକ ରେ ହିଁ ମିଳେ।
ଆଚ୍ଛା, କଟକରେ ବହୁତ ଭିଡ ଥାଏ, ମୁଁ ଯାଇଛି କେବେ ଯାଏନି ମୋର ଭାରି ଇ ଇଛା ଥାଏ ଯିବା ପାଇଁ, ମୁଁ କିନ୍ତୁ ଯାଇପାରେ ନା ଏ ଭିଡରେ ଦିଦି କେମିତି ଯାଇହବ, ଆଛା ଆଛା, ମାମୁଁ ଘର ବି କଟା
ହିଁ ରହେ, ମାମୁ ଘରେ ଆସ ରହିଯାଏ, ଆଉ ଦଶହରା, କୁମାର ପୂର୍ଣ୍ଣିମା ଆଉ ଏସବୁ ରେ ସବୁବେଳେ ମୁଁ ଆସିକି ଏଇଠି ଥିବି, ମାମୁ ଘରେ
କେମତି ମାମୁଁ ଘରେ, ଘରେ ତ ହେବା କଥା
ଘରେ ହବା କଥା କିନ୍ତୁ ଗାଁରେ ହବା କଥା ପ୍ରକୃତରେ
ହଁ।
ଆଉ ଆମ ଯେହେତୁ ମାମା, ବାପା ସବୁ ଚାକିରି କଲେ ବାହାରେ ରହିଲେ ଆଉ ତାଙ୍କୁ ଛାଡିକି ମୁଁ ଗାଁକୁ ଏକୁଟିଆ ଯାଇକି ତ କରିବିନି ଛୋଟ ବେଳୁ
ଆଛା।
ଆଉ ଏଇ ମାମୁଁ ଘରେ ମାମୁଙ୍କ ଝିଅ, ତାପରେ ମାଉସୀ ଘର ଏଇଠି ପାଖରେ ବାହା ହେଇଛନ୍ତି, ମାଉସୀ ଜଣେ ତ ସମସ୍ତେ ଆମେ ମିଶିକି ଏଠି କରୁ ମାମୁଙ୍କ ଘରେ, ମୋ ମାଉ ସେ ଝିଅ ମାନେ ବି ପଳେଇ ଆସ ମାମୁଁ ଘରକୁ, ଆମେ ସାଙ୍ଗ ହେଇକି ଏଠି ଚଉରା ପାଖରେ ପୂଜା କରୁ, ଆଉ ଚାନ୍ଦ କୁ କୁଲାରେ, ଯୋଉ ଆମର
ହଁ ମୁଁ ଶୁଣିଛି କିନ୍ତୁ ଆମର ଯଦି ସେମିତି ନାହିଁ। ଚାନ୍ଦକୁ କୁଲରା କୁହନ୍ତି, ମୋର ଖାଲି ଭୋଗ କରିବେ, ନଈରେ ନେଇ ପକେଇବେ, ଗେଣ୍ଡା ଆଣିକି ପକେଇବେ ଆଉ ଚାଳ, ତାପରେ ରା ସେଥିରେ ଉକୁଡା ଯୋଉ ଖଇ ଦେଖିକି ଜହ୍ନକୁ ଖାଆନ୍ତି ଏତିକି ଜାଣିଛି
ନାଇଁ ଆମର ସକାଳୁ ସୂର୍ଯ୍ୟଙ୍କ ପୂଜା ହୁଏ, ପ୍ରକୃତି ରେ ହେଲା, ଯୋଉ ଆମର ଆଞ୍ଜୁଳି ଟକା ଆଞ୍ଜୁଳି ଟେକା ଆମର ଅଛି ସେଠି ସୂର୍ଯ୍ୟଙ୍କୁ ପୂଜା ହୁଏ, ଯୋଉ ଆମର ବ୍ରାହ୍ମଣ ଘରେ ଜହ୍ନି ଟେକନ୍ତିନି, ଜହ୍ନକୁ ଟେକିବା ଜହ୍ନି ଅଞ୍ଜୁଳି ତ ନାହିଁ, ହଁ ସେଇପରି, ତାପରେ ଆମର ସେଇଟା ପୁରା ମାସେ ଜାଣ ପର୍ବ ହେଲା କି, ଜହ୍ନି ଓଷା ଟାରୁ ପୁରା ଇଏ ହେଇଯାଏକେ ମାସେ ପର୍ବ, ତ ଏବେ ଆଉ କେହି କରୁନାହାନ୍ତି ମୁଁ ବି କରିନାହିଁ ଆଜି ଯାଏ ଏପର୍ଯ୍ୟନ୍ତ ବି। ତାପରେ କିନ୍ତୁ ଜୋଇ ମାନ କମ୍ପଲ ଯେମିତି ହେଲେ ଘରକୁ ଆସିବେ। ଜୋଇ ମାନ କିନ୍ତୁ ଯେମିତି ହେଲେ ଘରକୁ ଆସିବେ।
ଆଚ୍ଛା ଆଉ ବହୁତ ଭଲ ଲାଗିଲା ବି ତମ ସହିତ କଥା ହେଇକି ଟିକେ କାମ ଦେଇ ସେ ଫାଙ୍କା ହେଇଯାଆନ୍ତୁ ପୁରା ଆରାମସ ବସିିକ କଥା ହବା ଦିଦି ହେଲା।
ଆଚ୍ଛା ଠିକ ଅଛି ମୁଁ ଏଇଠି ଶାଗ ଟିକେ ଧଉଛି।
ଆଚ୍ଛା ରୋଷେଇ କରିଥାନ୍ତୁ ଫୋନ କରିବେ ଆଉ ରଖୁଛି ଦିଦି।
ଆଚଛା ଆଚଛା ନିଶ୍ଚିନ୍ତ ଧନ୍ୟବାଦ ଧନ୍ୟବାଦ।